ହାଲୋ ଆଜ୍ଞା ଶୁଭୁ ଶନ୍ତି କୁହନ୍ତୁ।
ଆଜ୍ଞା କଣ କରୁନ୍ତି ଏବେ
ଏଇଠି ବସିଛି।
ଆଜ୍ଞା ତ ଆପଣ ବୋ ଅଛି ତ ଆ ମେଠି ବୁଲୁଚି ଆଜ୍ଞା। ଆଉ ଘରେ ସମସ୍ତଙ୍କର ଭଲ ଅଛି।
ଆଜ୍ଞା ଭଲ ଅଛି।
ଏ ତ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ମା ଦାଦା ଖୁଡ଼ି ଭାଇ ଭଉଣୀ ସମସ୍ତେ ଅଛନ୍ତି।
ତ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛନ୍ତି।
ଆଉ କିଛି କୁହନ୍ତୁ ତ ଏବେ ବର୍ଷା ଦିନ ତ ଚାଲିଛି ଆପଣଙ୍କ ଆଡେ ବର୍ଷା ସାର୍ କେମିତି କଣ ଯିବି ହେଉଛି ବର୍ଷା।
ତ ଜିବ୍ ଜିିବି ହେଉଥିଲା କମିଯାଇଛି ପ୍ଲସ୍ ଏବେ ଟିକିଏ ଟେ ପୁଣି ହେଉଛି ମେଘ ବି ଉଠେଇଛି ଆକାଶ ନାଲିିକରି ରଖିଛି।
ଆଜ୍ଞା। ହ ଆମ ଆଡ଼େ ଏମିତି ବର୍ଷାଥିଲା ଏବେ ଟିକେ ବର୍ଷା କମିଛି ଏବେ ତ ହଉନି ଟୁ ଏବେ ହଉଥିଲା ଏବେ କମିଲାଣି। ତମେ ଏବେ ସେଥିପାଇଁ ବାହାରେ ଆସି ଟିକେ ବୁଲୁଚି ତ ଏବେ ଆମ ଗାଁରେ ଗୋଟେ ଭୋଜି ବି ଅଛି ଜଣଙ୍କ ବାହାଘର ହୋଇଥିଲା। ହାଲୋ। ହାଲୋ। ହାଲୋ।
ଆଜ୍ଞା।
ହାଲୋ ଆଜ୍ଞା। ତ ଆଉ କିଛି କୁହନ୍ତୁ।
ଆଜ୍ଞା ଆଜ୍ଞା।
ହଁ କୁହନ୍ତୁ।
ଆପଣଙ୍କ ଫେମସ ଜାଗା କଣ?
ହାଲୋ।
ପ୍ରସିଦ୍ଧ ଜାଗା କଣ ଅଛି?
ଆଜ୍ଞା ଶୁଭିଲାନି ଆଉଥରେ କହିବେ ଆଉ ଥରେ କହିବେ?
ହାଲୋ।
ହାଲୋ। ହଁ କୁହନ୍ତୁ।
ହାଲୋ।
ହାଲୋ ହଁ କହୁନାହାନ୍ତି ଶୁଭୁଛି କୁହନ୍ତୁ।
ହାଲୋ।
ହଁ କୁହନ୍ତୁ ହାଲୋ।
ହାଲୋ।
ହଁ ହଁ କୁହନ୍ତୁ।
ମୁଁ କହିଲି ଆପଣ ସେଠି ପ୍ରସିଦ୍ଧ ଜା
ଆଜ୍ଞା?
ଜାଗା କଣ ଅଛି?
ଓ ହୋ କଣ ବୁଲିବା ପାଇଁ?
ଯାଇଛି।
ହାଲୋ।
ହଁ ଆପଣ ବୁଲି ଜାଗା କଣ ଅଛି?
କୋଉଠି ମାନେ ବୁଲିବା ପାଇଁ?
ଆଜ୍ଞା ବୁଲିବା ପାଇଁ।
ଅ। ଅ-ଆମ ଘର ପାଖରେ ତ ଜାହାନିଆ ସମୁଦ୍ର କୂଳ ଜାଣିଥିବେ?
ହେଟା କୋଉ ଯାଉଛି କି?
ହେ ଜଗତସିଂହପୁର ଜିଲ୍ଲାରେ ଯାଏ ଜାହାନିଆ ଜଗତସିଂ
ଓ-ଓହୋ।
ତ ସେ ଗୋରେଖନାଥ ଜାଣିଚନ୍ତି ଗୋରେଖନାଥ?
ହଁ-ହଁ-ହଁ ଗୋରେଖ ନାଥ
ଆଜ୍ଞା ଶାରଳା ମା ମଙ୍ଗଳା କା-କାକଟପୁରୁ।
ଆପଣ ଅଛନ୍ତି ଗୋରେଖନାଥ ସାରଳା ଠାକୁର ମା ଅଛନ୍ତି ଭରତର ବଡ
ଆଜ୍ଞା ମା ମଙ୍ଗଳା ବି ଅଛନ୍ତି କାକଟପୁର ରେ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।